ଖାଈସାଇଲେଣି? ହଁ ହଁ ହଁ ଖାଇ ସାଇଲିଣି ଅଛି ବାକି ଆଉ କଣ କରିବି ଅଉ।
ଆଉ ତୁ କଣ କରୁଛୁ ଖାଇ ସାଇଲୁଣି? ଚି ଆଉ।
ଖାଇଥିଲି ଯେ ଖାଇଥିଲି ଗାଧୁଆବେଳେ ଖାଇଥିଲି ତାପରେ ମୁଁ ବସିଚି ଆଉ। ସନ୍ଧ୍ୟା ପଂଧ୍ୟା ଦିଆହବ ଆଉ ଖିଆ ଖି ହେଇନି ତାପରେ ଯାଇକି ସାତଟା ବେଳକୁ ଖାଇବି ଆଉ।
ଓ ଆଚ୍ଛା ତାହେଲେ ସାତଟା ବେଳୁ ଖାଇବେ ନାଇଁ ଶୀଘ୍ର ଖାଇଦଉଚ ଆଉ। ମୁଁ ଟିକେ ଲେଟରେ ଖାଏ ଆଉ। ଆ ପଢାପଢି ସବୁ କେମିତି ଚାଲିଛି? କଣ କହୁଚୁ ଭଲ ନା
ହଁ ବଢିଆ ଚାଲଚି, ଭଲ ଚାଲଚି ସେମତି ଏବେ ହଁ ଅଛି ପରୀକ୍ଷାଅଛି ହବ ତାପରେ କଲେଜ ବି ଯାଇନି ଯିବି ଡେଲି ମୁଁ ଯିବା ଆସିବା କରିବି ତ ନଗଲେ ହବନି। କ୍ଲାସ ଫ୍ଲାସ ସବୁ ମିସ୍ କରୁଚି ଯିବି ଆଉ।
ହଁ ସେ ଯାହଉନଥିଲ ନାଇଁକି? ଓ ହଁ ଯା ଘରେ ରହି ଯାଇଥିଲି ସେଥିପାଇଁ ଯାଇ ପାରୁ ନଥିଲି ଆଉ କଁ କରିବାଆଉ। ଡେଲି ଯିବା ଆସିବା କର ନାଇଁ ଟ ଭାବୁଛ ମ
ହଁ ପା ଆଉ କଣ କରିବି ନ ଗଲେ ହବନି ଯିବା କୁ ତ ପଡିବ ତା ସାଙ୍ଗରେ ପୁଣି ପଡଢ଼ିବି କଣ ମିଶିବି କଣ କଣାମିଲ ଖରାପ ହେଇଗଲାଣି ଯିବାକୁ ଫୁଣି ଯେମିତି ହେଲେ ଟିକେ ପଡିବ ନ ଗଲେ ଖଇରାଣ।
ହଁ ହୁଁ ଠିକ କଥା ଠିକ କଥା। ଜଲଦି ଜଲଦି ଯାଇ ଥିଲୁକି ଯିବୁ ଓହୋ।
ଯିବି ପା କାଲିୁଠୁ ସୋମବାର ଠାରୁ ଦେଖିଆଜିବି ଯଦି କ୍ଲାସ ଜିବି ନହେଲେନାଇଁ ମଙ୍ଗଳବାର ଠାରୁ ଯିବି ଆଉ ଓ ଆଛା ଆଛା।
ହଁ ମଙ୍ଗଳ ଠୁ ଯିବୁ ଯଉଦିନ ଯିବୁ ମତେ କହିବୁ ଗୋଟେ କାମଥିଲା। ମୁଁ କ ହଁ। ହଁ ସେ ଜଉ ଦେଇ ଦେଇଦେଇଥାନ୍ତୁ ଆଉ। ହୁଁ।
ହଉ ହଉ ଠିକ୍ ଅଛି ଆଛା ଦେଇ ଏ ଯଉ ମତେ ଆଉ କଲ କରିଦେଲେ ସେଇ ହିସାବରେ ମୁଁ ଆସିଲା ବେଳେ ଏଇଠି କୋଉଠି ରଖିଦେଇଥିବୁ ମତେ ଦେଇଦେବୁ, ନହେଲେ ଗଲାବେଳେ ଦେଇଦବୁ ଆଉ।
ହଁ ତାହଲେ ହ ତାହେଲେ ଠିକ ଅଛି ଆଉ। ହଉ ଆଉ କଣ ଖବର ସବୁ?
ଖବର କଣ ଭଲସବୁ ସେମିତି ଆଉ। ମଳେ ମଳେ ମାଳେ ମାଳେ ଭଲ ଖରାପ ତ ଲାଗି ରହିଛି ଜୀବନରେ ଆଉ କଣ କରିବା।
ଓ ଆଛା ଏଇଭଳିଆ ସମସ୍ତଙ୍କର ତ ସେଇଆ ନା। ଆଉ କଣ କଇଆ? ସେଇୟା ଚାଲିଛି ଆଉ ନ କଲେ ଆଉ କଣ ହବ କି? ତମେ ଠିକ୍ ତାକୁ।
ଓହୋ। କରିଆକୁ ପଡିବ ନାଇ ନ କଲେ ଆଉ ତ ମାନେ ନା ସେଥିପାଇଁ। ହୁଁ ନିହାତି। ହୁଁ ହୁଁ ମ୍ୟାନେଜଫୁଲ କରିବା ଟା ବି ଦରକାର ନ କଲେ କେମିତି ହବ। ମୁ କରିବିନି ଏ କରିବିନି ସେ କରିବିନି ସେଇଟା ହବ କି ଆଉ ନା ହବନି ନା।
ହଁ ହୁଁ ଠିକ୍ କଥା କ ଏ ଯାଉନୁ କୁଆଡେ ବୁଲା ବୁଲି କରିବାକୁ ଯାଆନ୍ତେ। କଣ କରିବି ଅଛି ଆଉ ଏଇ ସବୁ କଥା କହ କୁଆଡେ ଯିବା ଟିକେ କହିଲୁ।
ହଁ ହଁ ଗଲେ ହୁଅନ୍ତା କେତେ ଦିନି ହେଲା ଯାଇ ନାହାନ୍ତି। ଭଲ ହୁଅନ୍ତା ମିଶିକି ଯାଇ ଥାନ୍ତେ। ହୁଁ କେବେ ଯିବା କଇଲୁ? ସରିଯାଉ ଦେଖୀଆ ନୋଟିସ ତ ବାହାରିନି ସରିଯାଉ ଉ। କେନ୍ତା ବେଳେ ଦେଖିବା ଯିବା ପୁରୀ ଫୁରି ଟିକେ ଯାଆନ୍ତେ। ଟିକେ ବୁଲି ବୁଲି କି ଆସନ୍ତେ ନା କଣ କହୁଚୁ।
ହଁ ନିହାତି ତମେ ତ ଯାଉନ କେଇ କହିଲେ ଆଉ ଗଲେ ଗୋଟେ ଭଲ ହୁଅନ୍ତା। ଯାଇକି ଟିକେ ବୁଲାବୁଲି କରିକି ରହିକିରି ଆସନ୍ତେ କି କଣ କହୁଚ। ହୁଁ କୁଆଡେ ଗୋଟେ ଯିବା। ଆ ୱାଣ୍ଡେର୍ଲା ଫଣ୍ଡ୍ରେଲା ଟିକେ ଯିବା ବୁଲିକି ଆସିବା ପାଖରେ ତ ଆଉ କ
ହଁ ହଁ ଦେଖିଆ ସେଇଆ କରିଆ ଆଉ।
ହୁଁ ୱାଣ୍ଡେରଲା ନହେଲେ ପଳେଇବା ଟିକେ ବୁଲିକି ପଳେଇ ଆସିଆ ଗୋଟେ ଦିନ ତ ଆଉ ସକାଳୁ ପଳେଇବା ଠିକ୍ ଅଛି ନା କଣ କହୁଚ।
ହଁ ଦେଖିଆ। ସରିଯାଉ ସରିଯାଉ ଗୋଟେ ପ୍ଳାନିଂ କରିକି ଯିବା, ବାଛ
ଆଉ ଆଉ କଣ ଖବର ସବୁ ଭଲ ନା?
ହଁ ସବୁ ସେମିତି ଭଲ ଆଉ। ହୁଁ ଆଉ ରଜ ରେ ଡ୍ରେସ ଫ୍ରେସ କରିଥିଲୁ ନା।
ହଁ କରିଥିଲି କରଥିଲି ଇ ଈ ଇ ସିଏ ଯୋଉ ଗୋଟେ ସମ୍ବଲପୁର ଟାଇପ୍ ର ଗୋଟେ କରିଥିଲି। ତାପରେ ଗୋଟେ ଯୋଉ ସେଟ୍ ଗୋଟେ କରିଥିଲି। ଦିଟା କରିଥିଲି ଆଉ ତୁ କରିଥିଲୁ ନା ନାହିଁ?
ହଁ ମୁଁ ଗୋଟେ କରିଥିଲି ଆଉ। ଅ ଚୁଡ ସେଟ୍ ଟେ ଆଉ
ହଁ ବୁଲାବୁଲି କରିବା ପାଇଁ ତ ମତେ ତିନି ଦିନି ରଜ ରେ ତିନି ଦିନି ଜାକ ଯାଇ ଥିଲି ଆଉ ଗୋଟେ ଯାଇଥିଲି ଟାଉନ୍ ଯାଇଥିଲି। ବିରଜା, କୁସୁମା। ତାପରେ ଆମର ଯୋଉ ହେଲା କପିଳାସ। ତାପର ଦିନ ତାପର ଦିନ କଟକ ଯାଇ ଧବଳେଶ୍ଵର ଖାଲି ତ ଯାଉଚି ବୁଲୁଚି ବୁଲୁଚି। ଏଇ ବୁଲୁଚି ବୁଲୁଚି ଆଉ କଁ
ତୁ ଏତେ ଜାଗା ଯାଇଥିଲୁ ବୁଲିଆ ପାଇଁ। ତିନି ଦିନି ଏକା ଥରେ ବୁଲୁଚୁ ଭଲ ଆଉ। ହଁ ମୁ କୁଆଡେ ଯାଇନି ମ ଯାଇଥାନ୍ତି। ମୁଁ କହିଲି ଏଥର କାହିଁ କିଏ ବାହାରିଲେନି ସେଥି ପାଇଁ ଗଲିନି କୁଆଡେ। ହୁଁ ଯାମ ରେ କିଏ ଯାଉଚି। ଜମା ଗଲିନି ଇଚ୍ଛା ହେଲାନି।
ଆଉ ଆଉ ସବୁ କଣ ଖାଇଲୁ କଣ ଆଇଲୁ କଣ କଲୁ ମ୍ୟାମ୍ କେତେ ବାଟ ଗଲୁ?
ନା ସତକଥା ସବୁ ପା ଉଁ
ହଁ ଫଟୋ ଗୁଡା ସବୁ ନା ଫଟୋ କୁ ଦେଖି ନଥିଲୁ ନା ଷ୍ଟାଟସ ପକେଇଚି? ଦେଖିବ? ମୁଁ ଗୋଟେ ଗୋଟେ ପଖେଇଥିଲି ବେଶୀ ନୁହଁ। ଆଉ କଣ କରୁଛୁ?
କଣ କରିବି ବସିଛି ଆଉ ଏଇଆ ଆଉ।
ମୁଁ ତାକୁ ଟିକେ ଦେଖିବା ସନ୍ଧ୍ୟା ହେଇଯିବ ସନ୍ଧ୍ୟା ହେଲା ପରେ ଟିକେ ବୁଲା ବୁଲି କଣ। କରିବି ଆଉ କଣ କରିବି।
ଓହୋ।
ହଁ ଭଲ ବୁଲାବୁଲି କର ଆଉ କରିବୁଟା ବି କଣ? ହୁଁ ଠିକ କଥାନା ଆଉ। ନ କଲେ ହବ କି?
କଣ?
ହଁ। ସବୁ ତ ସେଇଆ ଆଉ ସବୁ ତ ଆଜିକାଲି ଜାଣିଥିବୁ ସେଇଆ ଏମିତି ସେମିତି।
ତମେ କଣ ପାଇଁ ମାଇଣ୍ଡଟାକୁ ଏତେ ଟେନସନ ଦଉଛ? ତାଙ୍କ କାମ କହିବେ ଭଲ କଲେ କହିବେ ଖରାପ କଲେ କହିଲେ। ସେ ସବୁଥିରେ କହିବେ ତତେ ସେ ଦେଇଦେବେ ନା କଣ କରିଦେବେ? ତାଙ୍କୁ ଛାଡ଼ିକି ନିଜେ କେମିତି କଣ ଗୋଟେ କରିବୁ ସେଇ ଚିନ୍ତା କରିବୁ ନା ଆଉ। ମତେ ସେଇଟା ମ୍ଯାମ୍ ଯୋଉଟା ଦେଇଛନ୍ତି ସେଇଟା ଲାଗିକି, ଯେମିତି ହେଲେ କିଛି ଗୋଟେ କର୍।
ସେଇତ ଲାଗିଛି ଆଉ, ଦେଖା ଯାଉ କଣ ହଉଛି
ନିଜ ଉପରେ ବିଲିଭ୍ କର ବିଶ୍ବାସ ରଖ କର ଯେତେ ପାରୁଛୁ ମେହେନତ କର ଯେତେ ପାରୁଛୁ ପରିଶ୍ରମ କର ଯେତେ ପରିଶ୍ରମ କଲୁ ସେ ତେ ତୋ ପାଇଁ ହିଁ ଭଲ ଯେତେ ପରିଶ୍ରମ କରିବୁ ସେତେ ତୁ ଜାଣିବୁ ଶିଖିବୁ ଜିନିଷଟା ଶିଖିଲା ପରେ ନିଜେ ହିଁ ଯୋଉ ଏକ୍ଜାମ୍ ଗୁଡ଼ା ହବ ତାକୁ ଆଟେଣ୍ଡ୍ କରିବା ଦରକାର ହବ ନିହାତି ହବ ଡେଫିନାଇଟଲି ହବ। କୁହନ୍ତି କି କର୍ମ କରିଛୁ ମାନେ ଫଳ ନିଶ୍ଚିନ୍ତ ମିଳିବ। ଦିନେ ନା ଦିନେ ମିଳିବ। ବ୍ୟସ୍ତ ହେବା କିଛି ତ ନାହିଁ ଧର୍ଯ୍ୟର ସହିତ ତୁ କର୍ମବାକି କର। ହେଲା କି ପଢ଼ ଦେଖିବୁ ନିହାତି ହବରେ କାହିଁକି ହବନି ହବ।
ପଢିବା ପଡ଼ ଠିକ ଅ କହି ହବନି କି ସହି ହବନି କି ଦେଖି ହବନି କି ଦେଖ୍ ଆଉ କଣ କହ। ହେଇଗଲା ଏକ୍ଜାମ୍
ବ୍ୟସ୍ତ ହ ନାରେ। ହଉ ଠିକ ଠାକ ହବ ତୁ ଏମିତି ବ୍ୟସ୍ତ ହେଉଛୁ କର୍ମ ବାକି କର। ତୁ ତ କର୍ମ କରି ଫଳକଥା କିଛି ଚିନ୍ତା କରନା ଦେଖିବୁ ତତେ ଠିକ୍ ଟାଇମ୍ ରେ ହିଁ ହେଇଯିବ। ଠିକ୍ ଟାଇମ୍ ରେ ହିଁ ତତେ ଜିନିଷ ମିଳିବ, ତୁ ବ୍ୟସ୍ତ ଆଦୌ ହନା ତୁ ତୋ କର୍ମ କର୍। ଦେଖିବୁ ନିହାତି ନିହାତି ହବ କହୁଚି ପୁରା ଗ୍ୟାରେଣ୍ଟି, ଲେଖିକି ରଖ ନିହାତି ହବ। ତି ହବ କେହି ତତେ
ଉଁ ଯା ହଉ। ବଡ କ
ପଢିଚାଲେ ଯେତେବଳେ କିଛି ହେଲା କି କଣ ହେଲା ମତେ ଫୋନ୍ କରିଦବୁ। ହଁ ଭଲ ତୋ ଏତେ ୱିକ୍ ହବା ଦରକାର୍ ନାହିଁ ନିଜେ ଷ୍ଟ୍ରଙ୍ଗ ରହ। ମେହେନତ୍ କର୍। ମାନେ କର୍ମ କର ବାସ୍। କାହା କଥା ମୁଣ୍ଡରେ ପୁରେଇବା ଦରକାର୍ ନାହିଁ, କାହା କଥା ମୁଣ୍ଡରେ ପୁରାନା ସବୁ କୁ ଛି କରିଦେ, ସବୁ କୁ ଛି କରିଦେଇକି ଟୋଟାଲି ପଢ଼ା ଉପରେ ଫୋକସ୍ କର୍।
ନହେଲେ ତ ହବନି। ହଁ। କରିବ
ହଁ-ହଁ ନିହାତି ଜଲ୍ଦି-ଜଲ୍ଦି ପଢ଼ ଆଉ ମାନେ ସମୟ ନାହିଁ ଯଦି ଶୀଘ୍ର କିଛି କରିବାର ଅଛି ତ ଶୀଘ୍ର ପଢିବାର ବି ଅଛି ନା। ଯଦି ସ୍ୱପ୍ନ ଦେଖିଚୁ ବଡ ତାହେଲେ ଉଁ ପରିଶ୍ରମ ତ ବଡ ହବା ହବ ନା ବଡ ହବ କି? ପରିଶ୍ରମ ତ ନିହାତି ସେଥିପାଇଁ ମନ ଲାଗିକି ପୁରା ମନ ଦେଇକି ଦିଲ୍ ସେ ପୁରା ହୃଦୟରୁ-ହୃଦୟରୁ ପଡ। ମାଇଣ୍ଡରେ ରହିବ ହିଁ ରହିବ କେହି କାଟିପାରିବେନି, ବୁଝିପାରୁଚୁ ତ କଥାଟା? ପଢ଼ ଯେତିକି ହେଲେ ତେତେ ପଢ଼ିବାର ଅଛି ପଢ଼।
ହଁ
ଆଉ ସେ ଆଉ କଣ
କଣ କରିବି ବସିଚି ତୋ ସହିତ ଗପୁ ଚି କଥା ହଉଚି ତୁ ତ ଫୋନ୍ କର୍ଚୁ ଯୋଉ। କହିଲୁ କଥା ହ, ମୁଁ ସେଇଥିପାଇଁ କଥା ହଉଚି ଆଉ କଣ କରିବି।
ଆଉ ଖାଇବା ପିିଇବା ସରିନି? ନାଁ
ନା ଖାଇବା ପିଇବା ହେଇନି ହବ ଆଉ, ହେଇନି ଟାଇମ୍ ହେଲେ ସନ୍ଧ୍ୟା ଟାଇମ୍ ଟା ସନ୍ଧ୍ୟା ଟାଇମ୍ ରେ କିଏ ଖାଏ, ହବନି ସନ୍ଧ୍ୟା ସାରିଲା ପରେ ତା ପରେ। ଖାନା ପିନା ସେ ଖାଇବା ପିଇବା ଆରମ୍ଭ ହୋଇଯିବ।
ଓ ତାହେଲେ ଆଚ୍ଛା ଏମିତି କଥା କି ତମେ ସନ୍ଧ୍ୟା ପରେ ଯାଇକି ଖାଅ ସନ୍ଧ୍ୟାବେଳେ ଖାଅନି ସନ୍ଧ୍ୟାବେଳେ ଖାଆନ୍ତି ସନ୍ଧ୍ୟା ସାରିଲା ପରେ ଖାଆନ୍ତି କଣ ପାଇଁ
ଆରେ ତୁ ଜାଣିନୁ ସନ୍ଧ୍ୟାବେଳେ ଖାଆନ୍ତିନି ମାନେ ଜଉମାନେ ସବୁ ପଶୁପକ୍ଷୀ ମାନେ ସବୁ ଯାଇଥାନ୍ତି ନା ବା